ହ୍ୟାଲୋ
ହ୍ୟାଲୋ କଣ କରୁଛ।
ଏଇଠ ବସିଛି ବର୍ଷା ଏବେ ହଉଥିଲା ତ ସେଇ ଯୋଗୁଁ ଏଇ ଘରେ ବସିଥିଲି।
ଜୋର ହେଇଥିଲା ନା ଧୀରେ ହେଇଥିଲା।
ଜାଣ ନା ଯୋଉ ଲୋକାନ ଝେ ଝେ ବର୍ଷା ଯୋଉଟା ହୁଏ ସେଇଟା ହଉଥିଲା।
ହଁ ବିଜୁଳି ମାରୁଥିଲା ନା ମାରୁ ନଥିଲା।
ବିଜୁଳି ନା ବିଜୁଳିରେ ଘଡଘଡି ଆଜିିକାଲି ଏଟ ହେଇନି ବସଲିଛି ନା ନା ଏତେ ବିଜୁଳି ଘଡଘଡି ହେଇନି ଆଜି
ଆଉ ତମେ ବସିକି କଣ କରୁଥିଲ।
ମୁଁ ଏଇଠି ବସିଥିଲି ଏବେ ଜଣେ ସାଙ୍ଗଙ୍କ ସହିତ କଥା ହଉଥିଲି।
ବର୍ଷା ହଉଛି ତ ଆଉ ଆଜି ଖାଇଥିଲି ଭାତ ଡାଲି ଭଜା ଆଉ ଯୋଉ ପାଗ ଗୋଟେ ବନାନ୍ତିନି ଖ ଟା ବିଲାତିଟ ଗୋଟେ ପାଗ ସେଟା
ସେଟା ତ ମୁଁ କେବେ ଖାଏନି ଆଜି ଆଜି ମୁଁ ଭାତ ଡାଲି ଶାଗ ଚିକେନ ତରକାରୀ ସଲାଦ ଏଇ ସବୁ ଖାଇଥିଲି।
ସେବେ ପାଗ ବନେଇକି ଖାଏ। ତାପରେ ଜାଣିପାରିବ କେତେ ଭଲ ଲାଗିବ ସେଟା
ଆଁ
ବୋଇଲେ କେବେ ପାଗ ବନେଇକି ଖାଇବ ନା ଯେମିତି ଟମାଟର ହେଇଗଲା କିଛି ଖଟା ଆମ୍ବ ଫୁଲ ବା ତେନନ୍ତୁଲି କ କଞ୍ଚା ଲଙ୍କା ରସୁଣ ଆଉ ଧନିଆ ପତ୍ର ତାଠାରୁ ମାନେ ସ୍ଵାଦିଷ୍ଟ ଜିନିଷ କିଛି କିଛି ବି ନାହିଁ।
ମୁଁ କେବେ ଖାଏନି ପୂଝ ସୋ କେବେ ବି ଖାଏନି
କେବେ ବନେଇବ ମାନେ ବିଲ ହଁ ହଁ ମୁଁ ବନେଇବି ମତେ ରୋଷେଇ କରିବାକୁ ଆଉ ସମସ୍ତଙ୍କୁ ଖୁଇବାକୁ ବହୁତ ଭଲ ଲାଗେ।
ରୁମ୍ ରୁ ଆସିକ ରୋଷେଇ କରିବା ଆସେ?
ହଁ ମତେ ସବୁ ରୋଷେଇ କରିବା ଆସେ। ଆଗେ ଶିଖି ନଥିଲି। ଆଗେ ଶିଖିନଥିଲି ଏବେ ସବୁ ଶିଖି ଯାଇଛି ଯେମିତି ଆମିଷ ନିରାମିଷ ସବୁ ବନେଇ ପାରିବି।
ହୁଁ।
ସେତେବେଳେ ଥାଏ କିଛି କିଛି ନୂଆ ଜିନିଷ ବନେଇବାକୁ ଭଲ ଲାଗେ ଯେମିତି ଚୁଡ଼ା ସନ୍ତୁଳା ମତେ ବହୁତ ଭଲ ଲାଗେ ଆଉ ଢୋକଲା ଏବେ ଏବେ ବନେଇଥିଲି ଢ଼ୋ ଲା ବନେଇଥିଲି ଚୁଡ଼ା ସନ୍ତୁଳା ଆଉ ପାଳଙ୍ଗ ପରଟା। ଏ ସବୁ ବନେଇକି ମତେ ଖାଇବା ଭଲ ଲାଗେ ମେ ମେଥି ଶାଗ।
ହଁ।
ତାକୁ ଭଲ ଲାଗେ କି ନାଇଁ?
ତମେ ଯୋଉ ଯୋଉ ଜିନିଷ କହୁଛ ମୁଁ ସେଇ ଜିନିଷ କେବେ ବି ଖାଇନି।
ଖାଇନ ଆଉ ତମକୁ କଣ ଭଲ ଲାଗେ?
ମତେ ଫାଷ୍ଟ ଫୁଡ ରେ ମୋମୋ ଭଲ ଲାଗେ ଅଧିକ।
କୋଉଟା ଭଲ ଲାଗେ କୋଉ ପନିର ବାଲା ଟା ନା ସାଧା ଟା ନା ଯୋଉ ମାଂସ ପସେଇକି ଯୋଉଟା ହେଇଥାଏ ସେ ପନିର ବାଲା ଟା ଭଲଲାଗେ। ଆଉ ଯଉ ସାଧା ଟା ଭଲ ଲାଗେ କାହିଁକି ନା ମୁଁ ପନିର ଏତେ ଖାଏନି ତ ମୋ ସାଧା ଟା ହିଁ ଖାଏ।
ଓ ତମକୁ ପନିର ପସନ୍ଦ ନୁହେଁ?
ମତେ ଭଲ ଲାଗେନି ଖାଇବାକୁ।
ହୁଁ।
ମୋମୋ ବି ମୁଁ ବନେଇ ଶିଖିଛି ବନାଏ ବହୁତ ଥର।
ମୁଁ ବି ନିଜେ ବନେଇବା ଶିଖିଛି ସେ ସବୁ।
କିନ୍ତୁ ସେଇଟା ବେଶୀ ମଇଦା ଟା ନା ମୁଁ ସେଇଥିପାଇଁ ବେଶୀ ବନାଏନି କି ଖାଏନି।
ନହେଲେ ଅ ଅଟାରେ ତିଆରି କର ସେ ବି ଭଲ ଲାଗେ ମୁଁ ଅଟାରେ ବି ତିଆରି କରିକି ବନେଇଛି।
ଅଟାରେ କେବେ କରିନି।
ସେଟା ବି ବହୁତ ଟେଷ୍ଟ ଲାଗେ ଖାଇଲେ।
ହଁ ଯୋଉମାନେ କୁହନ୍ତିନି ନା ଯୋଉ ଥାଆନ୍ତି କିଛି ଗୁଡା ମାନେ ଘର ଖାଇବା ଯୋଉମାନଙ୍କୁ ଭଲ ଲାଗେନି ତାକୁ ଏଇ ଏ ସବୁ ଜିନିଷ ହିଁ ଭଲ ଲାଗେ। ହଁ ସେଇ ସବୁ ହିଁ ଖାଆନ୍ତି ଏବେକାର ଛୁଆ ପାଇଁ ଫାଷ୍ଟ ଫୁଡ ହିଁ ତାଙ୍କର ବହୁତ ଖାଇବା ଆଉ କଣ ଭଲ ଲାଗେ ତମକୁ ପିଠା ଖାଇବାକୁ?
ମୁଁ ପିଠା ବି କେବେ ଖାଇନି
ପିଠା ବି କେବେ ଖାଇନା ହଉ ଠିକ ଅଛି ମୁଁ ବନେଇକି କେବେ ନେଇକି ଯିବି ଖାଇବ
ତମେ କଉ କଉ ପିଠା ବନେଇିବା ଶିଖିଛ
ମୁଁ କେବେ ବନେଇନି ମୁଁ ଖାଲି ଚକୁଳି ପିଠା ଶିଖିଛି
ଆଉ ତମ ଘରେ ଏଇ ରଜ ଦିନରେ କୋଉ କୋଉ ପିଠା ବନିବ
ଆମର ଆରିସା ହୁଏ ଏଣ୍ଡୁରି ହୁଏ ନା ସରି ଆରିସା ହୁଏ ପୋଡ ପିଠା ହୁଏ କାକରା ଚକୁଳି ଏଗୁଡା ସବୁ ବେଶୀ ହୁଏ ତା ସହିତ ପକୁଡି ପିଆଜି ବରା ଏଗୁରା ବି ସବୁ ଛଣା ହୁଏ।
ଝୁଲିବାର।
ହଁ ଦୋଳି ତ ଲାଗେନି ସେଇଟା ଗୋଟେ ଦିନ ପୂର୍ବରୁ ଲାଗିଯାଏ ଆମର ଏପଟେ ସବୁ ପଟା ଦୋଳି ଲାଗେ।
ହଁ ମୁଁ। ଆମର ବି ପଟା ଦୋଳି ଲାଗେ ଆଉ କଣ?
କୁଆଡେ ସବୁ ବୁଲିବାକୁ ଯାଇଛ ତମେ ଓଡିଶା ଭିତରେ
ମୁଁ ଯାଇଥିଲି ନନ୍ଦନକାନନ ଯାଇଥିଲି ପୁରୀ ଯାଇଥିଲି ଆଉ-ଉ ଗୋଟେ କଟରୀ ନାଇଁ ଅଟରି ଅଟରି ସେଟାକୁ ଯାଇଥିଲି।
ଅଟ୍ରିଜେଡି। ନୀଳ ମାଧବ ଯୋଉ ଜଗନ୍ନାଥ।
ଅଟରୀରେ ଅଟରୀରେ କହୁଛନ୍ତି ଗୋଟେ ଫୁଟା ପାଣି ବି ସେଟା କୁଡା ଭିତ ତେଣୁ ବାହାରେ ସେଟା ଦେଖିବାକୁ ଯାଇଥିଲି
ପ୍ନ ପ୍ରସବଣ।
ହଁ।
ସେଟା ଯୋଉ ଉଷ୍ଣ ପ୍ରସବଣ ତା ଭିତରୁ ଯୋଉ ଗରମ ପାଣି ବାହାରେ ମୁଁ ଯାଇଥିଲି ସେଠିକି।
ସିଧା ଛୁଇଁଚ ଗରମ ପାଣି ଛୁଇଁଚ
ହଁ ସେଠି ଯାଇକି ଯଉ କହିଲନି ପିକନିକ ଯାଇଥିଲୁ
ହଁ ଆ ଆମେ ଘର ଟିପ ରୁ ଯାଇଥିଲୁ ଆମେ ସମସ୍ତେ ଯାଇଥିଲୁ ପିସ୍ ଦି ମାନେ ମାଉସୀ ମାନେ ଆମେ ମାନେ ଆମେ ସମସ୍ତେ ଯାଇଥିଲୁ
ନାଇଁ ଆମେ ଯୋଉ ଯାଇଥିଲ ନା ସ୍କୁଲ ପିକନିକ ହୁଏନି କି ସେଇଥିରେ
ସ୍କୁଲ ପିକନିକରେ ମୁ କେବେ ଯାଇନି
ସ୍କୁଲ ପିକନିକରେ ଯାଇ ଆମେ ଯାଇଛୁ ବହୁତ ମଜା ଲାଗେ ସେଟା ବୋଧେ ଖୋର୍ଦ୍ଧା ନା କଣ
ହଁ। ଖୋର୍ଦ୍ଧାରେ ରେ ବି ଗୋଟେ ଇଏ ଅଛି
ହଁ ସେଇଠିକି ଆମେ ଯାଇଥିଲୁ ସେ କ ଆମେ ଭୋର ମାନେ ସକାଳ ଭୋର ଭୋର ଯାଇକି ପହଞ୍ଚିଲୁ ତାପରେ ସେମାନେ କହିଲେ କି ଯାହା ସେଇଠି ଗରମ ପାଣି ବାହାରିଛି ଶୀତ ଦିନେ ସେଇଠି ଯାଇକି ମୁହଫୁଅ ଧୋଇ ହେଇକି ଆସ ଆମେ ଯାଇକି ହାତ ମାରି ଦେଇେଇଛୁ ଏତେ ଗରମ ପାଣି କୁହନା ଆଉ ସେଠି ଗୋଟେ ନା କୁ କୁଅ ଥିଲା ସେ କୂଅରେ ପାଣି ଏତେ ଗରମ ଯେ ପୁରା ବାମ୍ଫ ବାହାରୁଥିଲା।
ହୁଁ ଆଉ ମୁଁ ଯୋଉ ଦିନ ଯାଇଥିଲି ସେଦିନ ମେଲ ଣ ବି ବସିଥିଲା।
ଆଛା ନାଇଁ ଆମେ ଯଉ ଯାଇଥିଲୁ ଆମେ ତ ଭୋରୁ ଚାରିଟାରେ ଯାଇକି ସେଠି ପହଞ୍ଚିଲୁ, ବୁଲି ବାଲିକି ପଳେଇ ଆସିଲୁ। ତାପରେ ସେଠି ବି ଯୋଉ ମନ୍ଦିର ଅଛି। ନୀଳମାଧବ ଜଗନ୍ନାଥ ମନ୍ଦିର ସେଠିକି ବି ଯାଇଥିଲୁ।
ଆଉ ତମେ ସ୍କୁଲ ଟ୍ରିପ ରେ ଯେବେ ଯାଇଥିଲ କେହି କେମିତି ମଜା କଲ ସେ ସବୁ କହୁନ?
ବହୁତ ମଜା ହୁଏ ସ୍କୁଲ ପିକନିକରେ ଯେତେବେଳେ ଆମେ ଯାଉ ନା ମାନେ ବସ୍ ରେ ଯାଉଥୁବୁ ଆମେ ତ ରା ରାତିରେ ହିଁ ଯାଉ ସେରେ ଯାଉ ତ ସ ମାନେ କଣ ଗୀତ ବଜି ବଜିକ ଯାଉ ନାଚ ଗୀତ ତାପରେ ଯେତେବେଳେ ସେଠି ପହଞ୍ଚୁ ଆମେ ବୁଲୁ। ବୁଲି ସାରିଲା ପରେ ଯେତେବେଳେ ରୋଷେଇ ହୁଏ ଆ ସେଠି ବସିକି ଯୋଉ ନାଇଁ ଗୀତ ପ୍ରତିଯୋଗିତା ହୁଏ, ସଙ୍ଗୀତ ପ୍ରତିଯୋଗିତା ଏକ ଆମେ ଗୀତ ବ ଖେଳକୁଦ ନାଚ ବହୁତ ହୁଏ ମାନେ ଏମିତି ଆମ ସାର୍ ମାନେ ଯୋଉ ଥାଆନ୍ତି ଆମ ଶିକ୍ଷକ ମାନେ ସେମାନେ ଆମ ସହିତ ନାଚନ୍ତି। ମଜା ତ ଆମେ ବହୁତ କରୁ। ସ୍କୁଲ ସମୟରେ
ସ୍କୁଲ ପିକନିକରେ ରାତିରେ ଗଲେ ଅଧିକ ମଜା ଆସିବ
ନାଇଁ ଆମେ ଦୂର ବାଟ ଯାଉନା ଏଇ ଯିବ ରାତିରେ ହେଇ ଯାଉ ତା ପରର ଦିନ ପରେ ଆସ ଟିକେ ଘରେ ପହଞ୍ଚିବାର ଅଛି ସେଥିପାଇଁ
ହୁଁ ଆଉ କୁଆଡେ କୁଆଡେ ଯାଇଥିଲ ସ୍କୁଲ ପିକନିକରେ? ମୁଁ ଯେତେ ସ୍କୁଲ ପିକନିକ ଯାଇଛି ମୁଁ କେବେ ବି ଯାଏନା, ମୁଁ ଯେବେ ଯାଏ ଫ ଫାମିଲି ଟ୍ରିପରେ।
ଓ ଆଛା।
ଆମ ଘରେ ଛାଡୁନାହାନ୍ତି ହଁ
ଆମେ ଯୋଉ ଯାଇଥିଲୁ ଥରେ ପଠାଣି ସାମନ୍ତ ପ୍ଲାନେଟୋରିୟମ ସେଇ ଭୁବନେଶ୍ଵରରେ ସେଠିକି ଯାଇ ଆ ମାନେ ହଁ ନକ୍ଷତ୍ର ବିଷୟରେ ବହୁତ ଭଲ ସେେ ଜାଣିବାକୁ ପାଇଲୁ ମାନେ ସେମାନେ କଣ କୁହନ୍ତି ନା ଗୋଟେ ଦେଖାନ୍ତି ଯେମିତି ଚଳଚିତ୍ର ମାଧ୍ୟମରେ ଆମେ ଦେଖ ଚଳଚିତ୍ର ଦେଖନ୍ତି ତ ସେମିତି ସେ ପୁରା ଗୋଟେ ବନେଇକି ବନେଇକି ଥାଏ ସେମିତି ସେ ଦେଖାନ୍ତି କି ଏଇ ତାରା ଏଇଠି ଏଇ ନକ୍ଷତ୍ରଟା ଅଛି ପୁରା ଯେମିତି ଏମିତି ଲାଗେ ଯେ ସେ ଯେ ଘର ଭିତରେ ଆମେ ଯାଇକି ବସୁ ମାନେ ଛାତ ଉପରେ ଯେମିତି ଆମର ଛାତ ଅଛି ସେମତି ସେ ଲାଇଟ ଟା ପଡେ ଯେମିତି ଲାଗି ଆମେ ଆକାଶକୁ ହିଁ ଦେଖୁଛୁ। ଆକାସ ତାରା ଜନ୍ମ ମାନେ ସେମିତି ହିଁ ଅନଭ ପୁର ଅନୁଭବ ହବ ପୁରା ରୁମ ଯୋଉ ବସିବୁ ଯୋଉ ଘରଟାରେ ପୁରା ଲାଇଟ୍ ଅଫ୍ ହେଇଯିବ ବନ୍ଦ କରିକିନା ଉପରେ ସବୁ ଦେଖିବେ ଏଇଟା ଆମ ପୃଥିବୀ ଏଇଟା ଆମ ସ୍ୱରଜଗତ ଏଇତିକି ଆମ ଗ୍ରହ ନକ୍ଷତ୍ର ଯେମିତି ଲାଗିବ କି ମୁଁ ସତରେ ମରିଚି ହଁ ଏମତି ଲାଗିବ ଯେ ସତରେ ମୁଁ ମହାକାଶ ହିଁ ଅଛି ଆଉ ଏସବୁକୁ ଦେଖ ଖୁଚି
ହଁ ଅ
ହ ଆମର ଗୋଟେ ଦିଗ ଦର୍ଶକ ତାରା ଅଛି ଯେତେବେଳେ ଆମେ ଦିଗ ଜାଣି ନପାରୁ ସେ ତାରାକୁ ଦେଖିକିନି ଜାଣୁଚେ ଏଇଟା ପୂର୍ବ ଦିଗ ଏଇଟା ପଶ୍ଚିମ ଦିଗ ସେ ତାରାର ନାଁ ଟା ଜାଣିଛ?
ନା
ଧ୍ରୁବ ତାରା କୁହନ୍ତି, ହଁ ସେଟାକୁ ଧ୍ରୁବ ତାରା କୁହନ୍ତି,
ତମେ ଏତେ ଜିନିଷ ଜାଣିଛ, ହ
ହଁ ଯେତେବେଳେ ନାଭିକ ମାନେ ସମୁଦ୍ରରେ ଜାଣିପାରନ୍ତିନି ଦିଗ ସେ ତାରାକୁ ଦେଖିକି ଦିଗ ଜାଣନ୍ତି,
ହୁଁ
ତମେ ନନ୍ଦନକାନନ ଯାଇଥିଲ କଣ କଣ ସବୁ ଦେଖିଲା ସେଠି?
ମୁଁ ନନ୍ଦନକାନ ଯାଇଥିଲି ସେଠାରେ ବାଘ ସବୁ ଦେଖିଲି ପାଣିର ଗେଣ୍ଡା ସବୁ ବଡ ବଡ ସାପ ସବୁ ଆଉ କୁମ୍ଭୀର ସବୁ ମୋ ମା ଯେବେ କୁମ୍ଭୀରକୁ ଦେଖିଲେ, ସେ କହିଲେ କୁମ୍ଭୀର ସବୁ ମରିଯାଇଛନ୍ତି ଯେମିତି ତାଙ୍କ ଉପରୁ ମାଛ ପକେଇଲେ ସେ କେମିତି ଛଟ ପଟ ହଉଥିଲା ଆଉ ମା କହିଲେ ହଁ ପଇସା ଆଉ ପଇସା ତ ଦେଖିନି ବ ଯୋଉ ସେଠାରେ କେୟାର ଟେକର ସବୁ ଅଛନ୍ତି ତାକୁ ଯେମିତି ଦେଲେ ମାଛ ସେ ଏମିତି ଛଟ ପଟ ହଉଛନ୍ତି ମା କହିଲେ ଏ କଣ ଜିନ୍ଦେ କୋଉଟା ମରି ଯାଇଥିଲେ କେମିତି ଜୀବିତ ହେଇଗଲେ,
ମୁଁ ଯେତେବେଳେ ଆମେ ଯେତେ ଯାଇଥିଲେ ନନ୍ଦନକାନ ସେଟା ରେ ଯୋଉ ଛୋଟ ଜାଗରେ ରଖିଥିଲି ନା ହାତ ବଢେଇଲେ ପାଇଯିବ, ଆଉ ସେ ଛୋଟ ଛୋଟ କୁମ୍ଭୀର ଥିଲେ ଆଉ
ହାତ ଟାକୁ ଖାଇଦେବେ,
ଉପରେ ନା କିଛି ବି ନଥିଲା ଚାଲି ବି ନଥିଲା ବ ଛୋଟ ଛୋଟ କୁମ୍ଭିର ଗୁଡା ଥିଲେ,
କେତେ ପ୍ର ପ୍ରଜାତିର ପକ୍ଷୀ ମାନେ ସବୁ ଥିଲେ, ସେ ମୟୂର ବି କେତେ ବଢିଆ କଲର ଥିଲା ଆଉ ଗୋଟେ ଆଉ ଗୋଟେ ପକ୍ଷୀ ଥିଲା ସେଇଟା ବହୁତ ବଢିଆ ଲାଗୁଥିଲା କଲର ମୁଁ ସବୁ ଫୋଟ ଉଠେଇ ଉଠେଇକି ରଖିଛି, ଫୋନରେ,
ମାନେ ଦେଖିଛ ନା କେତେ ପ୍ରକାରର ମୟୂର ସେଠି ଥାଏ,
ବହୁତ ପ୍ରକାର ଥାଏ
ମୁଁ ତ ଛୋଟବେଳୁ ଜାଣିଥିଲି ଗୋଟେ ପ୍ରକାର ମୟୂର ଅଛି ସେଟା ହଉଛି ନୀଳ ରଙ୍ଗର ଆ ଜାତୀୟ ପକ୍ଷୀ ଯୋଉଟାକୁ କୁହାଯାଏ।
ନା ମୁଁ ବି ଯେବେ ଯାଇଥିଲି ସେଟା କେତେ ପ୍ରକାର ଥାଏ। ନନ୍ଦନକାନ ଯାଏ ଯିବା ହିଁ ଜାଣିପାରୁଛନ୍ତି
କଣ ନା ଛୋଟ ଥିଲି ନା ସ୍କୁଲ ରେ ପଢୁଥିଲେ ଏତେ ଜାଣିନ ଥିଲେ ସେଠିକି ଯେତେବେଳେ ଗଲି ଦେଖିଲି ନାଇଁ ନାଇଁ ମୟୂର ତ କେତେ ପ୍ରକାର ଅ ଅଛନ୍ତି।
ହୁଁ ସେ ମିଟୁ ସବୁ ବି ସେ ସେ ବି ଅଲଗା କଲର ଦେଖିଥିଲି ଗୋଟିଏ ସବୁଜ କଲର ର ଥାଏ ନା ସିଏ ଅଲଗା କଲର ଥିଲା ଗୋଟେ ନାଲି ଆଉ ୟେଲୋ କଲର ମିଶିକି। କି
ହାତୀ ଦେଖି ନା ବଣ ହାତୀ।
ହୁଁ।
ବଣ ଜେସର ବହୁତ ବଡ ବଡ ହରିଣ ଗୁଡା ଯୋଉ ଥିଲେ କେତେ ସୁନ୍ଦର ଲାଗନ୍ତି ସେମାନେ।
ସିଏ ବି ଦେଖିଲା ଆଉ ଗୋଟେ ଜିରାଫ୍ ସବୁ ସେ ମୁଁ ତାଙ୍କୁ ଦେଖିଲି ସେଇଟା ବି ମତେ ଦେଖିଲେ ବହୁତ ଭଲ ଲାଗେ।